ହ୍ୟାଲୋ।
ହଁ ହ୍ୟାଲୋ।
ଆପଣ କଣ କରୁଛନ୍ତି?
ହଁ ଏବେ ବସିଛି ଆଉ ଆପଣ କଣ କରୁଛନ୍ତି?
ଏଇ ବସିଥିଲି ଆଉ।
ହଁ।
ଖିଆ ପିଆ ସଇଲାଣି?
ହଁ ଖିଆ ପିଆ ସବୁ ସରିଲାଣି ଆଉ ଏଇ ଜଷ୍ଟ ନାଇଁ ଦଶଟା ବେଳୁସରିଲାଣି ଆଉ।
ହୁଁ ହୁଁ ଏବେ ଆଉ କଣ କରୁଛନ୍ତି?
ଅ ଆପଣ କେତେବେଳେ ଶୋଉଛନ୍ତି?
ଶୋଉଚି ଏଗାରଟା ବାରଟା ଏମିତି ଠିକ୍ ନାହିଁ।
ଆଚ୍ଛା ଆଚ୍ଛା।
ହୁଁ। ଆପଣ କେତେବେଳେ ଶୋଉଛନ୍ତି?
ହଁ ମୁଁ ବି ସେଇ ଏଗାର ସାଢେ ଏଗାରଟା ଭିତରେ ଶୋଇ ପଡେ। ଆଜି ଟିକେ ନିଦ ନାହିଁ ଆଉ।
ହଁ ଦିନେ ଦିନେ ନିଦ ହଉନି ଆଉ ଭଲ ଲାଗୁନି ଆଉ।
ହଁ ହଁ।
ହୁଁ। ଖିଆ ପିଆ ସାରିକି ଶୋଇନାହାନ୍ତି ଆଉ ନା?
ହଁ।
ଆପଣଙ୍କୁ କଣ ଭଲ ଲାଗେ ପର୍ବ?
ମତେ ଅ ସବ ମାନେ ଦୋଳ ପର୍ବ ଭଲ ଲାଗେ। ଆଉ ହୋଲି ଆଉ ଏଇ ରଜ ରଥଯାତ୍ରା ଏମିତି ସବୁ ଭଲ ଆଉ। ଏବେ ପୁଣି ରାକ୍ଷୀ ପୂର୍ଣ୍ଣିମା ଆସୁଛି ହଁ ଦୋଳ ପୂର୍ଣ୍ଣିମାଇ। ଆପଣ ଆଉ ରାକ୍ଷୀ ବାନ୍ଧନ୍ତି ନା ନାଇଁ ଭାଇ ମାନଙ୍କୁ? ହୁଁ।
ଆଉ କଣ ଖାଇଥିଲେ ଆଜି?
ହଁ ମୁଁ ଆଜି ଖାଇଥିଲି ରୁଟି ଆଉ ଭଜା ଆଳୁ ଭଜା।
ଆଳୁ ଭ
ମ ହୁଁ ଆଉ ଏପଟେ ଆ ମାନେ କଣ କହିଲେ ଆଳୁ ଭଜା ଟା ମାନେ ଭଜା କରି ଆସିବ ହେଲେ ପନିପରିବା ଗୁରାକ କିଛି ମାନେ ଠିକ ରେ କାଟି ଆସିବନି। ହେଟା ଜଣେ କାଟିଦିଏ।
ଆଳୁ ଭଜାଟା ଭଲ ଆଳୁ ଭଜାଟା ଭଲ। ତେଲ ପକେଇକି ଛୁନ ଛୁନୁ କରିକି କାଟିଦିଏ ଭଲ ଲାଗିବ। ଖାଇବାକୁ ନା।
ହଁ ହଁ ପଖାଳ ସହିତ ଖାଇବାକୁ ବେଶୀ ଭଲ ଲାଗେ।
ଆଉ ଗରମ ଗରମ ହେଇଥିବ ପଖାଳ ସହିତ ଖାଇବାକୁ ଭଲ ଲାଗେ।
ହୁଁ।
ଆଉ ଆପଣ କ ପାଠ ପଢିଛନ୍ତି?
ଆ ଏବେ ତ ମୋର ସରିଲା ପ୍ଲସ୍ ଥ୍ରୀ। ଆଉ ଏବେ କିଛି ମାନେ ଆଗକୁ କିଛି ପାଠ ଷ୍ଟାର୍ଟ କରିନି।
ଆଉ ରଜକୁ କୁଆଡେ ବୁଲି ଯାଇଥିଲ?
ରଜ କୁ କୁଆଡେ ଯାଇନି ଗାଁ ରେ ଥିଲି ମାନେ ଆ ଆଉ କୁଆଡେ ଏମତି ବୁଲି ଯାଉନି ଗାଁ ରେ ତ ଏବେ ଭଲ ଭଲ ମହୋତ୍ସବ ହଉଛି ନା। ଦେଖୁଛନ୍ତି ଏଥି ପାଇଁ।
ହୁଁ।
ଗାଁ ରେ ମହୋତ୍ସବ ଚାଲିଛି ବି ହୋ ହୋ।
ରଜରେ ତ ଭଲ ଡ୍ରେସ୍ ଆଣିଥିଲେ।
ହଁ ହଁ ଡ୍ରେସ୍ ସବୁ ତ କିଣା ହେଇଥିଲା ଆପଣଙ୍କର ହେଇନି କି ହେଇଥିବ। ଯା ହେଲେବି ଝିଅ ପିଲା ଆଉ କଣ ହଁ ହଁ ଆନି ହଁ ସେଇଆ ତ ଏବେ ତ ଚାଲିଛି ହୁଁ।
ହୁଁ। ସମ୍ବଲପୁରୀ କପଡାଟା ଆଣିକି ତିଆରି କରୁ
ହଁ। ଏ ଏବେ ତ ଚାଲିଛି ଫ୍ୟାସନ କପଡା ସବୁ ତିଆରି କରିବା ଆଣ
ଦେଇକି ଆଣିଥିଲି ଆଉ।
ହୁଁ।
ହୁଁ ଆପଣ କି ଡ୍ରେସ କରିଥିଲେ?
ମୁଁ ବି ସେଇ କୁର୍ତ୍ତିୀ କଲି ଆଉ ମାନେ ହେତି ସମ୍ବଲପୁରୀ ନାହିଁ ହେଲେ ମାନେ ଏଇ ଯୋଉ ସାଧାରଣ କୁର୍ତି ଆଉ।
ହମ ସମ୍ବଲପୁରୀ ବହୁତ ରେଟ।
ହଁ ବୋହୁତ୍ ମାନେ
ହୁଁ।
ସେଟା ମାନେ ସାଧାରଣତଃ ତ କେତେ ପୁରା ତାଙ୍କର ହାତ ତିଆରି ହଉଛି ନା।
ହୁଁ ସମ୍ବଲପୁର ବହୁତ ପଇସା ହୁଁ
ହଁ ବା।
ହୁଁ ଆଉ କାଲି କୁଆଡେ ଯିବେ ବୁଲିଆ କୁ ନା ନାଇଁ।
ନାଇ ଆମେ କେହି କୁଆଡେ ଯାଉନି ତ ବୁଲିବା ପାଇଁ। ଆଉ ଆପଣଙ୍କ ଗାଁ ମାନେ ଏମତି
ଯିବେନି?
ନାଇଁ ଏମତି ଯାଏନି କାହିଁ ଏମତି ପ୍ଲାନ କିଛି ନାଇଁ ଯୋଜନା କିଛି ନାଇଁ।
ହୁଁ ହୁଁ। କହିଲି ରଥଯାତ୍ରା ଗଲେ ଭଲ ନା ବହୁତ ଲୋକ ହୁଅନ୍ତି।
ହୁଁ ହୁଁ।
ପୁରୀରେ ବହୁତ ଲୋକ ହୁଅନ୍।
ହଁ ହଁ ବହୁତ ଲୋକ ହୁଅନ୍ତି।
ପ୍ରବଳ ଭିଡ ହୁଏ ପୁରୀରେ।
ହଁ। ଆଉ ଏତେ ଭିଡରେ ବି ଠାକୁରଙ୍କୁ ଟିକେ ମାନେ ଭଲରେ ଦର୍ଶନ କରି ହବନି।
ପୁରୀରୁ କଣ ଆଣନ୍ତି ନା ନାଇଁ କିଛି ଆଣନ୍ତିନି?
ହଁ ଏ ଯୋଉ ସମୁଦ୍ର କୂଳରେ ଯୋଉ ଟିକେ ମାଳ ହାର ଏମତି ହୁଁ ଦେଖ୍ ମାନେ ଥାଏ ନା।
ଉଁ ହୁଁ।
ଏଇଟା ସେଇଆ ଆ ଧରିକି ଆସିବ ଆଉ। ଆଉ ଫୁଣି ହଁ। ଅ ତାପରେ ପୁଣି
ଅ ହୋ ଯୋଉ ଅ ମାନେ ହାତରେ ପିନ୍ଧିବା ପାଇଁ ସେରା ବି ଦରକାର। ମାନେ ଆପଣଙ୍କ ଗାଁ ଟା ଏବେ କେମତି ମାନେ ପାହାଡ ଜଙ୍ଗଲ ପୁରା ଘେରା ନା ମାନେ ଏମତି ଟାଉନ ଭଳିଆ ଗାଁ। ଆପଣ ଏ ଯୋଉଠି ରହୁଚନ୍ତି ଗାଁ। ଅ ଆମର କିନ୍ତୁ କଣ କହିଲେ ପୁରା ଏମତି ଜଙ୍ଗଲ ପାହାଡ ଘେରା। ହାତୀ ବହୁତ ଆସନ୍ତି ଗାଁ କୁ ମାନେ ଆମ ଗାଁ ରେ ପୁରା ବେଶୀ। ଅ ହୋ ହେଲେ ଆମ ଗାଁ ଟା ପୁରା ହା ତୀ ଫାତି ମାନେ ବାହା
ହେ ବୋଉ ହଁ ଆମ ଆଡେ ନାହାଁନ୍ତି।
ଆଚ୍ଛା ଆଚ୍ଛା।
ହୁଁ ହୁଁ। ଆପଣ ଶୋଇବେ କେତବଳେ?
ହଁ ଶୋଉଚି ତ ମୁଁ ଆଉ ଦସ୍ ପନ୍ଦର ମିନିଟ୍ ପରେ କି ଆଉ ଅଧଘଣ୍ଟା ପରେ ଶୋଇବି ଆଉ।
ହୁଁ ଆଉ ଘଣ୍ଟେ ହେଲେ ଶୋଇପଡିବି ଆଉ।
ହଁ।
ହୁଁଁ ହୁଁ ଆଉ ଯୋ ଆମ ଜୋଳନ୍ଦା ମେଳା ଦେଖି ଯାଆନ୍ତି?
ହଁ ହଁ ବେଳେ ବେଳେ ମାନେ ହେମତି ଯେତବଳେ ଛୁଆ ଥିଲି ସେତବଳେ। ଓ ହୋ ବାବା ନେଇକି ଯାଉଥିଲେ ଏବେ ତ ଆଉ କୁଆଡେ ଯିବାକୁ ଇ ଚ୍ଛା ମାନେ ଆପଣ ବିଶ୍ୱାସ କରିବେ ଗୋଟେ କିଛି ବଳ ହେଇଗଲା ପରେ ଆଉ ମାନେ ସେଇ ଯୋଉ ଯିବା ବୁଲିବା ତ ଟିକେ ଯୋଉ ଇଚ୍ଛା ଟା ଟି ସେଇଟା ଆ ଟିକେ ଇଏ ଆଉ। ହଁ ମାନେ ଧର ନୂଆ ଡ୍ରେସ୍ ନହେଲା ଏଇଟା କିଛି ମାନେ ଫରକ ପଡେନି। କି ବୁଲିବା ନହେଲ ନାଇଁ ହଁ।
ବୁଲାବୁଲି କରିବାକୁ। କେତେ ଦେ ମାନେ ଛୋଟ ହେଇଥିବ ବୁଲିବ ଠିକ୍। ଆପଣ କାହା ସାଙ୍ଗେ ଯାଆନ୍ତି ବୁଲି।
ଆ ମୁଁ ମୋ ବାବା ମାମଙ୍କ ସହିତ ଯାଏ ଆଉ।
ଓହୋ ଆଉ ଦିଦି କି ସାଙ୍ଗରେ।
କଣ?
ଦିଦି ଙ୍କ ସାଙ୍ଗରେ
ଏ ଦିଦି ସାଙ୍ଗରେ ନାହିଁ ମୁଁ ଦି ସିଏ ତ ବାହା ହେଇ ଯାଇଛି ସିଏ ଆସିବ ମାନେ ଆସିଲେ କେତେବେଳେ କେମତି ଯାଏ। ନାଇଁ ଆଉ।
ଦିଦି ସାଙ୍ଗରେ ଯାଆନ୍ତିନି।
ହଁ ସେମତି ଯେତେବେଳେ ସିଏ ଆସେ ଯଦି ଧର ଏଇ ବର୍ଷ ଆସିନଥିଲା। ତ ଏଇ ବର୍ଷ ଯାଇନି ଆଉ।
ରଜୁ କି ବର୍ଷ ଆସନି
ଆ ରଜ ସେ ବାହା ହେଇଯାଇଛି ସିଏ ଖାଲି ଆସିବ ଏଇ ଲକ୍ଷ୍ମୀ ପୂଜା ଯେତେବେଳେ ହବ। ସେତେବେଳକୁ ଯଦି ଆସିବ ନହେଲେ ଏଇ ବିଶ୍ଵକର୍ମା ପୂଜା ଗଲାଣି। ହଁ କମ୍ ଦାମ୍ ରେ ଟିକେ ଏବେ ଅ ଅ ଦାମ ମାନେ ଭଲ କମ୍ ରେ ପଇସାରେ ଭଲ ଜିନିଷ ମିଳେ।
ହୁଁ ଭଲ ଜିନିଷ କଣ୍ଢେଇ ଭଣ୍ଢେଇ ବଢିଆ ଜିନିଷ ସେତେବେଳେ ଟିକେ ଟିକେ ଶୀତ ହଉ ଥିବ ବୁଲିଆକୁ ଭଲ ଲାଗେ।
ଭଲ ଲାଗେ ହଁ।
ଉଁ କି ସି ଟିକେ ଟିକେ ଶୀତ ଲଗୁନଥିବ ସେତେବେଳକୁ
ହୁଁ।
ହୁଁ। ଶୀତକୁ ବୁଲାବୁଲି କରି ଆଉ ଭଲ ଆଉ କି ଦୋଳି ଖେଳନି।
ହଁ ତୋଳି ବି ବଢିଆ ପଡେ ଏଇଠି।
ହଁ ଦୋଳି ଟା ଭଲ ଲାଗେ ମତେ ଲକ୍ଷ୍ମୀ ପୂଜାରେ।
ହଁ।
ହୁଁ ଆଉ ଦଶହରା ଦେଖନ୍ତି ନା ନାଇଁ।
ଦଶହରା ମୁଁ ଯାଇନି ଟିକେ କଟକ ଆଡେ କେବେ ଯାଇନି ମାନେ ଆର ବର୍ଷ ଯାଇଥି ଏଇ ଆର ବର୍ଷ ନୁହଁ ଦୁଇ ହଜାର ତେଇଶି ମସିହାରେ ଯାଇଥିଲି।
ଉଁ ହୁଁ। ଆପଣ ଦଶହାରେ କଣ କଣ ଆଣନ୍ତି ନା ନାଇଁ କିଛି ଆଣନ୍ତିନି।
ଆ ନାଇଁ ମୁଁ ଏମିତି କିଛି ଆଣେନି ମୁଁ ଖାଲି ଭସାଣି ଦେଖିଯାଏ। ଆପଣ ଯାଆନ୍ତି ଦଶହରା ଦେଖି?
ହଁ ମୁଁ ଯାଏ।
ହଁ ହଁ।
ଦଶହରା ଟା ଟିକେ ଭଲ ଦେଖିବାକୁ ନା ଆଉ।
ହଁ ସେଇଠି ଯେମତି ଲକ୍ଷ୍ମୀ ପୂଜା ଟିକେ ଫେମସ ଏପଟ ଟିକେ ଦଶହରା ଟିକେ ଦେଖିବାକୁ ପାଇଁ ଭଲ ଦଶହରା ବି ଫେମସ୍ ଟିକେ ଅଛି, ହଁ ହଁ ହଁ।
ଖାଲି ଦୁର୍ଗା ଆଉ।
ହଁ ତାଙ୍କର ବି ଆପଣ ଦେଖିବେ ମେଢ ଗୁଡାକ କେତେବ ବନ୍ଧୁବାନ୍ଧବ କେହି ନାହାନ୍ତି। କଟକରେ ଅଛନ୍ ମାନେ କଟକ ପୁରା ପିଓର କଟକରେ ନାହାନ୍ତି ହେଲେ ଡିଷ୍ଟ୍ରିକ୍ଟ କଟକରେ ଅଛନ୍ତି ଆଉ। ମାନେ ସେଇ ଯୋଉ ଗାଁ ମାନଙ୍କରେ ସେଇଠି ଧର ଅଛନ୍ତି ଆଉ।
ନାଇଁ ଦଶହରାଟା ତ ଭଲ ହୁଏ ଆଉ।
ହଁ ସବୁ ମାନେ ସେଇଠି ତମର ସବୁ ଆମେ ଯୋଉ ମେଢ ଗୁରା ଲକ୍ଷ୍ମୀ ପୂଜା ଠୁ ବି ବଡ ବଡ ମେଢ ପୁରା ଠାକୁର ଖାଲି ଯାଆନ୍ତି ଚାନ୍ଦି ମେଢ ଟାଇପ ର କରୁ ଏ ଆଉ।
ଦଶରା ମେଢ ଗୁରା ବଡ ବଡ ହୁଏ।
ହୋଉ ମୁଁ ରଖୁଛି ଏବେ ହଁ।